ହାଲୋ।
ହାଲୋ।
ହଁ ଦିଦି।
ଶୁଭୁନି।
ମୋ କଥା ଆପଣଙ୍କୁ ଶୁଭୁନି?
କଣ କହିଲ?
ମୋ କଥା ଆପଣଙ୍କୁ ଶୁଭୁନି?
ତମର ଭୟସ ଭଲ ସେ ଶୁଭୁନି।
ଓହୋ
ହ୍ୟାଲୋ।
ହ୍ୟାଲୋ।
ହଁ, କଣ କରୁଛ?
ଏଇଠି ଅଛି ଆଉ ଆପଣ କୋଉଠୁ କହୁଛନ୍ତି? ହ୍ୟାଲୋ।
ହୁଁ, କଣ ଖାଇଛ?
ମୁଁ ଖାଇଥିଲି ଭାତ ତରକାରୀ ଆଉ ଆପଣ କେଉଁଠୁ କହୁଛନ୍ତି?
ହୁଁ ହୁଁ କଣ କରୁଛ?
ଏଠି ଅଛି ଆପଣ?
କହିଲି କଣ କରୁଛ?
ଏଠି ବସିଛି ଆପଣ?
ହଁ ହୁଁ ଓ ବି ବସିଛି ଆଉ
ଆପଣ କେଉଁଠୁ କହୁଛନ୍ତି?
ମୁଁ ବଡମ୍ୱା ନା ବଡମ୍ୱା କଟକ କହୁଛି। ତମେ।
ଆଜ୍ଞା ଭୁବନେଶ୍ଵର।
କଣ କରୁଚ?
ପଢ଼ୁଛି କଣ?
ସୁଭୁନି କଣ କରୁଛ?
ଆପଣଙ୍କର ପଢାପଢ଼ି ସରିଲାଣି ଏ ନା?
କାଲି କଣ କରୁଛ?
ଏଇଠି ବସିଛି ଆପଣଙ୍କର ପଢ଼ା କୋଉଠି ସରିଗଲାଣି ହେଇଗଲାଣି। ଖାଇବା ହେଇଗଲାଣି?
ଶୁଭୁନି ଭୟେସ ଟା ଟିକିଏ।
ଖାଇବା ହେଇଗଲାଣି।
ଓ ଆଉ ବୁଲାବୁଲି କୁଆଡେ କରୁଛ।
ରଜରେ। ପାତ୍ର ପଡା ଯାଇଥିଲି ଆଉ ମେଳା ବୋଲି।
ଉ ହୁଁ।
ଆପଣଙ୍କର କେମିତି କଟିଲା ରଜ?
କଣ କହିଲ?
ରଜ କେମିତି କଟିଲା?
ତ ମୋର ତ ମୁଣ୍ଡ କଣ ହଉଚି ତ ବସିଚି ଆଉ।
ଓହୋ।
ଆଉ କଣ ଗାଁ କୁ ଯାଇନ ନା କଣ?
ନା ନା ଗାଁ କୁ ଯାଇନି। ତଳକୁ ଯା।
ହୁଁ ହୁଁ ହୁଁ।
ଆପଣ କଣ ବଡ଼ମ୍ବାରେ ରୁହନ୍ତି।
କଣ କହିଲ?
ବଡମ୍ବାରେ ହିଁ ରୁହନ୍ତି।
ହଁ।
ଦିପା ମାଇଙ୍କୁ ଜାଣିଚନ୍ତି?
କଣ କହିଲ?
ଆପଣ ଲଖ
ତମ ଭୟସ ଟା ଟିକେ ସୁବୁନି ଜୋରସେ ଟିକେ କୁହନ୍ତୁ।
ହାଲୋ। ହାଲୋ। ଆମ ଭୟସ ତ ସୁବୁନି ଜୋରସେ କୁହନ୍ତୁ।
ହାଲୋ।
ହଁ ଏତ ଶୁଭିଲା। ଆଉ କଣ ପଢାପଢି କଣ କରୁଚ?
ପଢୁଛି ଆଉ ରଜର ତ ବି ଛୁଟି ହେଇଥିଲା।
ହଁ।
ଘରେ ଆପଣଙ୍କର କିଏ କିଏ ରୁହନ୍ତି?
କଣ କହିଲ?
ଘରେ କିଏ କିଏ ରୁହନ୍ତି?
ଘରେ ବାବା, ମାମା, ଦିଦି, ଭାଇ ଅଛନ୍ତି ଆଉ। ମୁ ତ ହଷ୍ଟେଲରେ ଏବେ ପି ଜି ଏକଜାମ ଚାଲିଚି।
ଆପଣ ପି ଜି କରୁଚନ୍ତି? କଲି ଆପଣ ପି ଜି କରୁଚନ୍ତି?
ହୁଁ। ଏମ୍ କମ୍ କରୁଚି।
ଆପଣଙ୍କର ସାଇନ୍ସ ନା ଆର୍ଟସ୍ ନା କଣ?
ମୁଁ କମର୍ସ।
ଉ ହୋଁ ପି ଜି ପରେ କଣ କରିବେ?
ପି ଜି ଆରି ପଢ଼ିବିି ଏମ ବି ଏ ଅଛି। ଭାବିଲି ଏଇଟା ପି ଜି ସରିଲା ଟାଇମରେ ମୁଁ ଏମତି ହିଁ କରିବି।
ଫାଷ୍ଟ ଏମ୍ୱବିଏ କଲେନି ମୋର ବା ପ୍ଲସ୍ ଥ୍ରୀ। ମୋର ପ୍ଲସ୍ ଥ୍ରୀ ଚାଲିଛି ବା।
ଉଁ ହୁଁ। ଆଉ କଣ ପଢିବାକୁ ଇଛା ଅଛି?
ତାପରେ ବିଇଡି କରିବି ଆଉ।
ଓ ହୋ ବିଇଡି କେତେ ଯାଏ ଅଛି? କେତେ ବର୍ଷ ଯାଏ? କହିଲି ବିଇଡି କେତେ ବର୍ଷ ଯାଏ ଅଛି?
ବିଇଡି ଟୁ ୟର।
ତମେ କଣ ଆଡ୍ଶ୍ ନା କମର୍ସ?
ଆଡ୍ଶ୍।
ହୁଁ ହୁଁ। ଆଉ କଣ ଖାଇଛ?
ଭାତ ଖାଇଥିଲି।
ହୁଁ ହୁଁ ଆଉ କିଏ କିଏ ଘରେ ଅଛନ୍ତି?
ବାବା, ମାମା, ଭାଇ ମୁଁ।
ଭାଇ କଣ କଣ କରୁଛନ୍ତି?
ବାବା ଆଉ ଭାଇ ଗାଁକୁ ଯାଇଥିଲେ। ଏବେ ଆସୁଛନ୍ତି।
ଉଁହୁଁ। ଆଉ ବାବା କଣ କରୁଛନ୍ତି ଯ
ହଁ ବାବା ପିଏଚ ଟି ୱା।
ଉଁହୁଁ ଆଉ ମାମା?
ମାମା ହାଉସ୍‌ ୱାଇଫ।
ଉଁହୁଁ।
ହଁ।
ଉଁ ହୁଁ କେବେଠୁ ଆସିଲେ?
ପାଞ୍ଚ ସାତ ବର୍ଷ ହେଲାଣି।
ତମେ କଣ ସାଙ୍ଗ ହେଇ ମାନେ ସାଙ୍ଗସାଥି ଅଛ ନା ହଷ୍ଟେଲରେ ନା କଉଠି ଅଛ?
ଫ୍ୟାମିଲି।
ଉଁ ହୁଁ। ଆଉ କଣ କେମିତି କଣ ରଜରେ କେମିତି ପାଳିଚ?
ରଜରେ ତ ବାବା ଆଉ ଭାଇ ଗାଁ କୁ ଯାଇଥିଲେ। ଆମେ ମାମାର ମୋର ଥିଲୁ। ଆଉ ବୁଲାବୁଲି ଏଠି ଯା ହେଲା ଆଉ। ଆଉ ତମର?
କହିଲି କେତେବେଳେ ଶୋଉଚ?
ଦିହିପହରେ ତ ଦିନ ଟା ବହୁତ ବଡ ନା ଖରା ଦିନେ। ଦିହିପହରେ ଶୋଇବା କଥା ଖାଇ କି ଆଉ।
ଆଉ ସକାଳ କେତେବେଳେ?
ସକାଳେ ଛଅଟା।
ଆଉ ପଢୁଛ କେତେବେଳେ?
ସନ୍ଧ୍ୟାବେଳେ।
ହଁ ଇଭିନିଂରେ ପଢୁଛି ବା।
ୟାର କେମିତି ଗରମ ହଉଛି ନା କେମତି କଣ?
ହଁ ଗରମ ତ ବହୁତ୍ ଯୋରେ ହଉଛି।
ହିଆରେ କେମିତି ଛାଇ ହେଇଛି ନା କଣ ଖରା ନା ଛାଇ।
ଖରା।
ହଁ ଇଆଡ଼େ ବି ଖରା ବର ଇଆଡ଼େ ବର୍ଷା ହଉନି।
ଟୋଟାଲି ବର୍ଷା ନାହିଁ। ଗାଁରେ ବରଂ ବର୍ଷା ହେଉଛି ଏଠି ଟୋଟାଲି ବି ବର୍ଷା ନାହିଁ।
ହଁ ଆଉ ଗାଁକୁ ରଜରେ ଯାଇଥିଲ?
ତମର ବର୍ଷା ହଉଛି।
ନା ଇୟାଡେ ବହୁତୁ ଖରା।
ହଁ ବା।
ହୁଁ ୟାର ବି ବସ୍ତା ଟିକେ ଚାହୁଁଛି। ବର୍ଷ ବି ପକଉନି ବହୁତ ଖରା ଯାହା ଟିକେ ରାତିରେ ଟିକେ ଥଣ୍ଡା ଲାଗୁଛି ଆଉ ନହେଲେ। ଖରା ପୁର ବାବ
ଇୟଡ ବି ସେନ୍ତି
ହୁଁ।
ପ୍ରବଳ ଭୁବନେଶ୍ୱରରେ ତ ଖରା
ହୁଁ।
ଖାଇବା ହେଇଗଲାଣି।
ଆଉ ଗାଁକୁ ଯାଇନ
ନା ବା ଗାଁକୁ ଯାଇନି।
ଓ ହୁ। ଆଉ କେବେ କାକୁ ଯିବ।
ଯିବି ଆଉ।
ଆଉ କୁମାର କୁମାରୀ ପୂର୍ଣ୍ଣିମା ଆଉସ କରଛ।
ହଁ। ତମେ
ଆଉ ବୋଲବମ୍ ଯାଉଛ।
ନା ନା।
ହୁଁ ହୁଁ।
ରଜ ରଜରେ କିଏ ପିଠା ହେଇଥିଲା। ଦ ତୋର କିଏ ପିଠା ହେଇଥିଲା ଆପଣଙ୍କର
କଣ କହିଲ?
ରଜରେ କିଏ ପିଠା ହେଇଥିଲା ଆପଣଙ୍କର
ସପୁ ନା ଘି ଦିବସ୍।
ରଜରେ କି ପିଠା ହେଇ ଥିଲା।
ରଜରେ ଦିଦି କଥିଲା ହଷ୍ଟେଲିରେ ମଁତ ଗାଁକୁ ଯାଇନି ଏଯ ଚାଲିଥିଲା। ଦିଦି ବରା କରିଥିଲା ଆଉ ପିଠା କରିଥିଲେ ଆଉ ଆଉ ଆରିସା ପିଠା କରିଥିଲେ ଆଉ କକେରେ ପିଠା କରିଥିଲେ ଆଉ।
ଫେରେ ପିଠା କରିଥିଲେ ତ ଆଉ।
ତମର କଣ କରଥିଲ ପିଠା
ଆମର ପୋଡ ପିଠା ହେଇଥିଲା। କାକିରା ଚକୁଳି ବରା
କୁଆରେ ବାହାରକୁ ଯାଇଛ।
କଣ କହିଲେ?
କହିଲେ କୁଆରେ ବାହାରକୁ ଯାଇଛ ଆ ରଜଆରେ
ପାତ୍ର ପଡ଼ା ଯାଇଥିଲେ ବା ମେଳା
ହୁଁ।
ଆପଣଙ୍କର ଭୁବନେଶ୍ଵର ଆସିବାକୁ କେତେ ସମୟ ଲାଗେ ହ୍ୟାଲୋ।
ଆଉ କଣ କରୁଛ ଖାଧା ଫାଧ କସାରିଲଣି
ହଁ କରିସାରିଲାଣି କହିଲେ ଆପଣ ଯୋଉଠି ରହୁଛନ୍ତି ହଷ୍ଟେଲରେ ହୋଟେଲ ତୁ ଆପଣଙ୍କ ଘର କେତେ ବାଟ ଖାଇ ପିଆ ଖ ବିି ଏଇଟାରେ ହଷ୍ଟେଲଠୁ ଆପଣଙ୍କ ଘର କେତେ ବାଟ? ହ ହଁ ହ।
ଆଉ କଣ କରୁଛ?
ଏଇଟା ଫୟାର ପଟୁଛି ପାର ପଟ
ହ୍ୟାଲୋ କଣ କରୁଛ?
ଆ ଅଛି। ଆ
ଆଉ କଣ ଆଜି ଖାଇବା ହେଇଥିଲା ତମ ଘରେ
ଆଜି ସନ୍ତୁଳା କରି ଥିଲା ମାମ ସନ୍ତଳା ଓ ଯାଇ ତମର
କାଲି କଣ କରୁଛ?
ଏଇଠି ଅଛି ବା
ହୁଁ ହୁଁ ଫନ୍ ଦେଖ ନା
ଦେଖୁଛି।
ହୁଁ। ହଉ ଆଉ। ରଖୁଛି।
ହଁ ହଁ।